ହାଲୋ।
ହଁ ନମସ୍କାର।
ହଁ।
ହଁ ହଁ ତମ ଆବାଜ ମତେ ଠିକସ ଶୁଭୁଚି ମୋର ଶୁଭା ଯାଉଚି?
ହଉ। ହ ନମସ୍କାର ଆଦ୍ରଗାନା।
ହଁ ନମସ୍କାର ଜଏ ଜଗନ୍ନାଥ।
କେମତି ଅ
କଣ କରୁଛନ୍ତି? ହଁ ମୁଁ ଭଲ ଅଛି ତମେ ଭଲ ଅଛ ହାଲୋ।
ଆପଣ କଉଁଠୁ କହୁଛନ୍ତି ଆ ହଁ ମୁଁ ଭଲ ଅଛି।
ମୁଁ ଏଇ କହୁଛି ଭୁବନେଶ୍ଵରୁ କହୁଚି।
କନ୍ଦି
ଭୁବନେଶ୍ଵର କୋଉଠି କହୁଚୁ ମାନେ ଆପଣ ତ ଜାଣିପାରିବେନି?
ମୁଁ ଭୁବନେଶ୍ଵର ରୁ କହୁଥିଲି।
ହଁ ହଁ ଆଉ ଆପଣଙ୍କର ଘରେ ସମସ୍ତେ ଭଲ ଅଛନ୍ତି
ଆଜ୍ଞା ଆପଣ କୋଉଠୁ କହୁଚନ୍ତି ଭୁବନେଶ୍ଵର ରେ
ହଁ ଆମର ବରମପୁର ଭୁବନେଶ୍ଵର ନାହିଁ
ଆଉ ଏବେ କହିଲେ ଭୁବନେଶ୍ୱର।
ଏମତି କହିଦେଲି ଆଉ। ମାନେ ଜାଣି ପାରନ୍ତିନି ନା ଅଧିକାଂଶ ଲୋକ। ସେଥିିଁ ପାଇଁ ଭୁବନେଶ୍ଵର କୁହେ। ଯାହାର ଭୁବନେଶ୍ଵର ତାକୁ ବରମ୍ପୂର୍ କୁହେ ଆଉ।
ଆଜ୍ଞା ଆଉ ଆପଣଙ୍କ ଘରେ କିଏ କିଏ ରହୁଚ
ହୁଁ। ଆମ ଘରେ ମୋର ଦୁଇ ଭାଇ ଅଛନ୍ତି।
ହୁଁ।
ଆଉ ମୁଁ ଅଛି।
ଆଜ୍ଞା।
ଉଁ ଅଛନ୍ତି ବାବା ଆଉ ମମି ଅଛନ୍ତି ଆଉ।
ଙ୍କ ଘରେ ବଡ?
ନା ମୁଁ ଘରେ ସବୁଠାରୁ ଛୋଟ।
ଆଉ ପଢାପଢି କରୁଚନ୍ତି?
ମୁଁ ପଢାପଢି କରିଚି, ମୋର ଗ୍ରାଜୁଏସନ ଏବେ କମ୍ପ୍ଲିଟ ହେଇଚି।
ଆଚ୍ଛା କଣ ପ୍ରିପାର କରୁଚନ୍ତି ନା ନାହିଁ?
ହଁ ମୋର ପ୍ରିପେୟାର ଚାଲିଚି ମୁଁ କରୁଛି ନିଟ୍ ପ୍ରିପେୟାର କରୁଚି।
ଆଛା ଲ ଅଛନ୍ତି?
ହଁ ଆମ ଘରେ ସବୁ ଭଲ ଅଛନ୍ତି। ଆପଣଙ୍କ ଘରେ ସବୁ ଭଲ ଅ ଆମ ଘରେ ସବୁ ଭଲ ଅଛନ୍ତି। ଆ ଆପଣଙ୍କ ଘରେ ଭଲ ଅଛନ୍ତି?
ଆଜ୍ଞା ଭଲ ଅଛନ୍ତି। ଭଲ ଅଛନ୍ତି।
ଆଚ୍ଛା ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମ ଘରେ ମୋ ମମି ବାପା ଆଉ ମୁଁ। ଏବେ ମୋର ନିୁ ମ୍ୟାରେଜ ହେଇଚି ତ ସେଥିପାଇଁ ଶାଶୁଘର ଅଛି ଆଉ ଶାଶୁ ଶଶୁ ଶୁର ଦେଢୁସର ଯାହା ହଜବେଣ୍ଡ ମୁଁ।
ଓହୋ ହୋ।
ଆପଣଙ୍କୁ ମୋ କଥା କ୍ଲିୟର ଶୁଭୁଚି?
ହଁ ହଁ ଆପଣଙ୍କର କଥା ମତେ ଶୁଭୁଚି।
ଆଜ୍ଞା ଆଉ କଣ ଖାଇଚନ୍ତି?
ମୁଁ ଖାଇଚି ଭାତ ଆଉ ଡାଲି ଆଉ ବାଇଗଣ ଆଳୁ ଆଉ ମୟନାଡୁ ଜାଣିଚନ୍ତି?
ଆଜ୍ଞା?
ମୟନାଡ଼ୁ?
ନାଁ ନାଁ ଜାଣିନି।
ମୁଁ ଜାଣିପାରିବିନି ଏଇ ସବୁ ତାୱ ଭଜା ହେଇଥିଲା ଖାଇଲି ଆଉ। ଥଣ୍ଡା ପାଗ କିନ୍ତୁ ଦହି ବାଇଗଣ ମତେ ଇଚ୍ଛା ତ ଦହି ବାଇଗଣ ଏମତି ସବୁ କିଛି କିଛି ଖାଇଚି ଆଉ।
ଆଚ୍ଛା।
ହୁଁ।
ଆପଣଙ୍କୁ ଖାଇବାକୁ ନନଭେଜ ରେ କଣ ଭଲ ଲାଗେ, ଖାଆନ୍ତି ନା ଖାଆନ୍ତିନି ନନଭେଜ?
ନା ମୁଁ ତ ଆମିଷ ଖାଉନି। ଆଉ ମତେ ପିଆଜ ରସୁଣ ବି ତ ମୁଁ ଖାଉନି।
ପୁରା ଭେଜିଟେରିୟାନ?
ହୁଁ ହୁଁ ହୁଁ।
ଆଚ୍ଛା। ହଉ।
ଆପଣଙ୍କୁ କଣ ଖାଇବା ପାଇଁ ଭଲ ଲାଗେ? ନା ଆମ ଘରେ କେହି ମଧ୍ୟ ଖାଆନ୍ତିନି।
ଓୋହୋ ଘର କେହି ଖାଆନ୍ତିନି ଆଉ ଆପଣ କେମିତି ଖାଇବେ।
ହଁ। ତ ଆପଣଙ୍କୁ କଣ ଖାଇବା ପାଇଁ ଭଲ ଲାଗେ? ମୁଁ ହଁ ଦୀକ୍ଷା ନେଇଛି ସତ୍ ସଙ୍ଗୀ।
ଆଚ୍ଛା ଆଚ୍ଛା।
ହୁଁ।
ଆଉ ଆପଣଙ୍କ ଘରେ ଯୋଉଁ ଭଉଣୀ ଭାଇ ମାନେ କଣ ପାଠ ପଢ଼ୁଛ ପଢୁଛନ୍ତି ନା ପଢା ସରିଲାଣି?
ହଁ ସେମାନେ ମଧ୍ୟ ପଢୁଛନ୍ତି ପଢା ସରିନି ସେମାନଙ୍କର।
ଓହ।
ହ।
ଆଉ? ଆଉ ସକାଳେ କଣ ଖାଇଥିଲେ?
ସକାଳୁ ମୁଁ ଖାଇଥିଲି ଦୋସା ତା ସହିତ ଚଟନୀ।
ଆଜ୍ଞା।
ହୁଁ।
କିଏ ଆପଣ ବନେଇଥିଲେ ନା ମା?
ହଁ ମା ବନେଇଥିଲେ ଦୋସା ଆଉ ମୁଁ ବନେଇଥିଲି ଚଟନି।
ଆଚ୍ଛା।
ହଁ।
ହଁ ଆପଣଙ୍କୁ ଭେଜ ରେ କଣ ଖାଇବାକୁ ଭଲ ଲେଗେ?
ମତେ ଭଲ ଲାଗେ ମତେ ଟିକେ ଦହି ବାଇଗଣ ଖାଇବା ପାଇଁ ଭଲ ଲାଗେ ଆଉ ଏମତି ଯାହା ଦବ ଖାଇବି। କିଛି ପ୍ରୋବ୍ଲେମ୍ ନାହିଁ।
ଦ ଦହି ବାଇଗଣ ଟା ଫେବରେଟ୍ ଆଉ।
ହଁ।
ହ ଆଉ ବର୍ଷା ଝିଆଡେ ହଉଛି କି?
ହଁ ଆମର ଏପଟେ ବହୁତ ବର୍ଷା ହଉଛି।
ହଁ।
ଆଉ ବ୍ରହ୍ମପୁରରେ କୁଆଡେ ବୁଲାବୁଲି କଲେଣି ତାରା ତାରାଣୀ ଯାଇଛନ୍ତି?
ହଁଁ ବ୍ରହ୍ମପୁରରେ ତାରା ତାରିଣୀ ଯାଇଛି। ଗ ଗୋପାଳପୁର ସି ବି ଯାଇଛି। ରକ୍ ଗାର୍ଡେନ ଜାନ ଥିବେ ଯାଇଛି।
ୋ ଗୋପାଳ ଯୋଉ ବ୍ରିଜ୍ ବ୍ରିଜ ଟା ଆପଣଙ୍କ ଘର ପାଖରେ ନା କେତେ ଦୂର ହବ?
ହଁ ବିଚ ରୁ ଆମ ଘର ବହୁତ ଦୂର ବହୁତ।
କେତେ କିଲୋମିଟର ହବ?
ହବ ପଚାଶ କିଲୋମିଟର।
ବାପରେ
ଖାଲି ବାତ୍ୟା ହେଇଥିଲା ବୋଲି ଆମେ ଜାଣିଛୁ
ହଁ ହଁ ହଁ ଭଲ ଆଉ ଆଉ ଆପଣଙ୍କର ହଜବେଣ୍ଡ ସବୁ ଭଲ ଅଛନ୍ତି ତ
ଆଜ୍ଞା ଭଲ ଅଛନ୍ତି ସମସ୍ତେ
ହଁ ହଁ ଆପଣଙ୍କୁ କଣ ରୋଷେଇ କରିବା ପାଇଁ ଭଲ ଲାଗେ ମତେ ଟିକେ ଶିଖେଇ ଦଉ ନା
ଶିଖେଇିବା ତ
ହଁ
ଶିଖେଇବା ଇଏ ତ କଥାବାର୍ତ୍ତା ଆରମ୍ଭ ହେଲା ଶିଖେଇବା
ହଁ ହଁ ହଁ
ଆଉ ଆପଣ ତ ଭେଜିଟେରିଆନ ଖାଉଛନ୍ତି କଉ ନନ୍‌ଭେଜ ଖାଉଛନ୍ତି ଯେ ଶିଖେଇବୁ
ଓ ଆପଣଙ୍କୁ ମାନେ ଖାଲି ମାନେ ଆମିଷ ଶିଖେଇବା ଆସେ କି?
ନା ଭେଜ୍‌ ବି ଆସେ ଭେଜ୍‌ ବି ଆସେ
ହଁ ହଁ ହଉ ମୁଁ କେତେବେଳେ ଭୁବନେଶ୍ୱର ଆସିଲେ ଆପଣ ମତେ ଖୁଆଇବେ ଆଉ
ତ ଇଏ ଗୋଟେ କଥା ଆସିଲେ ଖାଇବେ ଆଉ
ହଁ କଣ ଖୁଆଇବେ
ଆପଣ ଯାହା କହିବେ ଦହି ବାଇଗଣଟା ପକ୍କା କରିବେ
ହଁ ଦହିବାଇ ସିଓ ମାନେ ଆପଣ ଦେବେ ମାନେ ମୁଁ ନିଶ୍ଚୟ ଖାଇବି
ହଁ
ହ ମୁଁ ବାପା ମାଙ୍କୁ ଧରିକି ଆସିବି ଆପଣ ମଧ୍ୟ କେବେ ଆସନ୍ତୁ ବ୍ରହ୍ମପୁର ମୁଁ ଆପଣଙ୍କୁ ଗୋପାଳପୁର ବ୍ରିଜ୍‌ ଏରା ସବୁ ବୁଲେଇ ନେବି
ଠିକ୍ ଅଛି ଯିବା ଆଉ
ହୁଁ
ଆଉ କଣ କଣ ଆଉ ଅଛି ବ୍ରହ୍ମପୁରରେ?
ବ୍ରହ୍ମପୁରରେ ବହୁତ ଜାଗା ଅଛି ଆପଣ ଆସିକି ରହିଲେ ମୁଁ ସବୁ ବୁଲେଇଦେବି
ହେଲେ ବି କଣ କଣ ଜାଗା ନା ଟିକେ କୁହନ୍ତୁ
ଜାଗା ଅଛି ଘଡାହାଡ ଡ୍ୟମ୍ ଅଛି ଆଉ ବୁଧ ଫୁଲ ଅଛି
ହଁ
ଅ ଆଉ ଏଇଠି ଆମର ଏପଟେ ସାଇଟି ରେ ଅଛି ତପ୍ତ ପାଣି
ହଁ
ହଁ ଏ ମହେନ୍ଦ୍ରଗିରି ଏ ସବୁ ଅଛି ବହୁତୁ ଜାଗା ଅଛି ଆପଣ ଆସିଲେ ବୁଲିବେ ଆଉ।
ଆମ ପିଇସି ବି ସେପଟେ ବାହା ହେଇଛନ୍ତି ଭୁସୁଣ୍ଡି ପୁରୁ ରେ ଉଗ୍ରତାରା ମନ୍ଦିର ଆମେ ଯାଇଛୁ ଆଉ ଆଉ ଗୋଟେ ପିଇସି ବାହା ହେଇଛନ୍ତି ରମ୍ଭାରୋ ଚିଲିକା ବୁଲୁଛୁ ଏମତି ଆଉ
ଓଁ ହଁ ହଁ ଆଯ୍ୟପଲି ଅଛି ସେଇଟାରେ ଭଲ ଅଛି ବୁଲିବ
ହଁ।
ହୁଁ। ଆଉ କଣ ଖବର କୁହନ୍ତୁ?
ଆଉ କଣ ଆପଣ କୁହନ୍ତୁ ଆପଣ ତାହଲେ ସବୁଆଡେ ବୁଲୁଛନ୍ତି ଯେତିକି ନା କହିଲେ
ହଁ ହଁ ଆମର ଏଠି ଯାହା ଅଛି ମୁଁ ସବୁ ବୁଲି ଦେଇ ଦେଇଛି।
ଆଉ ବାହାରକୁ କେବେ ଯାଆନ୍ତୁ ବୁଲିବାକୁ ତାହେଲେ? ଭୁବନେଶ୍ବର ପୁରୀ ଜଗନ୍ନାଥ ମନ୍ଦିର ଯାଇଛନ୍ତି? ହଁ।
ହଁ ପୁରୀ ତ ମୁଁ ବହୁତ ଥର ଯାଇଛି।
କେତେଥର ମନ୍ଦିର ଯାଇଛନ୍ତି?
ମାନେ ପୁରୀ ଜଗନ୍ନାଥ ଯାଇଛି ବହୁତ ଥର ଯାଇଛି ମାନେ ଆଉ ଗଣିନୁ।
ହେଲେ ବି ମିନିମମ୍ କେତେ ଥର ହବ ଅନୁମାନ?
ଅନୁମାନ ହଁ ହବ ପାଞ୍ଚ ସାତଥର।
ଆଛା ରଥଯାତ୍ରାକୁ ଯାଇଛନ୍ତି ନା ଯାଇନାହାନ୍ତି?
ନା ନା ରଥଯାତ୍ରାରେ ତ ବହୁତ ଭିଡ ଥାଏ ନା!
ହୁଁ
ତ ସେଇ ଟାଇମ ରେ ମୁଁ କେବେ ଯାଇନି ଆଉ।
ରଥଯାତ୍ରକୁ ସିନା ଭିଡ ଥାଏ ତା ପୁରୁ ତା ପରେ ଠାକୁର ଆର, ପଟକୁ ଥିବେ।
ନାଇଁ ନାଇଁ ମୁଁ ଏ ମାସରେ କେବେ ଯାଏନି।
ହୁଁ ହୁଁ।
ଆଉ ବାକି ଫାଙ୍କା ଦିନରେ ଯାଏ ଆଉ।
କଣ ଫ୍ୟାମିଲି ନା ଫ୍ରେଣ୍ଡ ମାନେ ଯାଆନ୍ତି?
ନାଇଁ ନାଇଁ ଫ୍ୟାମିଲି ସହିତ।
ଆଛା।
ହୁଁ।
ହଁ ଆଉ ବାପା କଣ କରନ୍ତି?
ଯାଉଚି
ଆମ ମାମୁଁଙ୍କ ଘର ପୁରୀ ହଁ ଆମେ ଯାଉ।
ହଁ ହଁ ହଁ।
ଆଉ ମୋ ଶଶୁର ଘର ବି ନିମାପଡ଼ା ପୁରୀ ଡିଷ୍ଟ୍ରିକ୍ଟ।
ଓ ହହ।
ସେ ଆଉ
ତାହେଲେ ଆପଣଙ୍କ ଯିବା ଆସିବା ହଉଥିବ ନା?
ଆଜ୍ଞା।
ଓହୋ ତାହେଲେ ଆପଣ ସହିତ ଏତେ ସାରା କଥା କଥା ହେଇକି ମତେ ବହୁତ ଖୁସି ଲାଗିଲା।
ଆଜ୍ଞା।
ହୁଁ ଆପଣଙ୍କୁ କେମତି ଲାଗିଲା?
ମତେ ବି ବହୁତ ଭଲ ଲାଗିଲା ଆପଣଙ୍କ ସହ କଥା ଆମେ ତ ଆଉଥରେ ପୁଣି କଥା ହବା। ଆଉ ଆରମ୍ଭ ହେଲା ଏଇତ ଆମର ସମ୍ପର୍କରେ ରହିଲା।
ହଁ ହଉ ଠିକ ଅଛି ଆଉ ଜୟ ଜଗନ୍ନାଥ।
କଲଟା କାଟି ଦିଅନ୍ତୁ ସେପଟେ